ଲ
ହୁଁ,
ମୁଁ କରୁ
କହୁଚ, ଏଇ ଯାଉଚି ଟିକେ ବିଲ ଆଡେ।
ଉଁ, ହଁ ତଳି କାଟ କଲେ କଣ?
ଯାଉଛି ଦେଖିଆ, ପାଣି ଫାଣି ଟିକେ ଦେଖିବା ବର୍ଷା ତ ନାହିଁ ପାଣି ଫାଣି ଟିକେ ଦେଖିବା କୁଆଡୁ କଣ ବ୍ୟବସ୍ଥା କରିବା।
ମଟର ଫଟର ନ ଲଗେଇକି ତଳି ଫଳି ପକେଇବା ଆଉ।
କଣ କଣ ଧାନ କରୁଚ, କେତେ ପ୍ରକାର ଧାନ କରୁଚ?
ଧାନ ତ ଆଠ ନଅ ପ୍ରକାର କରୁଛି, ସର୍ଣ୍ଣ କରୁଚି, କଳା ଚମ୍ପା କରୁଚି, ହଜାର ଏକ କରୁଛି, ହଜାର ନଅ କରୁଚି, କଳା ଜିରା କରୁଚି। ଆଉ ମଉଢମଣି କରୁଛି, ବସୁମତୀ କରୁଛି।
ଧାନ କୋଉ ଧାନ ଟା ଭଲ ହଉଚି?
ସର୍ଣ୍ଣ।
ଅଧିକା ଇଏ ଯାଉଛି , ଅଧିକ ଧାନ।
ଉଁ, ସର୍ଣ୍ଣ ଟା ତ ରୋଗପୋକ ନାହିଁ, ଆଉ ରୋଗ ପୁତ ରୋଗ ପୋକ ଅଛି ଏ କେ ଚର କରିଦଉଛି, କଳା ଚମ୍ପା ଟା ଓଜନିଆ ଧାନଟା। ଆଉ ସେଇଟା ଟିକେ ହେଇଯାଉଚି।
ଆଉ ଯୋଉ ଧାନ ଗୁଡା ଟିକେ ମେଡିସିନ ଫେଡିସିନ ପକେଇବାକୁ ପଡୁଛି ଆଉ।
ହୁଁ ହ। ମାନେ ଏଠ ଯୋଉ ଆଠ ନ ପ୍ରକାର ଧାନରୁ କୋଉ ଧାନ ବା ମାନେ ଅଧିକ ଦାନା ପାଉଛ ସ୍ଵର୍ଣ।
ସ୍ଵର୍ଣ୍ଣ କଳାଚମ୍ପା।
ହୁଁ ହଁ।
ଆଉ ଏଇରା କଣ ଚାଉଳ କରିବା ପାଇଁ କରାହଉଛି। କଳା ଜିରା ଟା ଡାଇବେଟିସ ଲୋକଙ୍କ ପାଇଁ। ଏନ୍ତି ସବୁ ଦା
କଣଳା ଗୋଟେ କଳା ଜିରା ଗୋଟେ ଦିଟା ଦି ପ୍ରକାର। କଳା ଚମ୍ପା ଯୋଉଟା କହୁଛ ସେଇଟା କଳା ଚମ୍ପା କଳା
ହେଟା ଅଲଗା କଳା ଚମ୍ପା ଅଲଗା କଳା ଜିରା ଅଲଗା।
ହ। ଜାଗ ଟା କଣ ସରୁଧାନ ନା ମୋଟା ମୁଁ କାହିଁତି ମାନେ ଧରା ଜଣା ପଡେନି?
ହୁଁ। କଳା ଜିରାଟା ଧାନ ଟା ଦେଖିବା ପାଇଁ କଳା କଳା ଟାଇପର ଦେଖାଯାଏ।
ହୁଁ।
ତମ ଆଡେ କଣ ସବୁ ଧାନ ହଉଛି?
ନା ଆମ ଆଡେ ଅଧିକାଂଶ କରୁଛନ୍ତି ସ୍ଵଣ୍ଣ ଧାନ।
ଠେଙ୍ଗ ବିଲ ନା କଣ ତମ ଆଡେ ଠେଙ୍ଗ ବିଲ?
ରେ ଆମର ସେପଟରେ ବେଶୀ କଳା ଧା ଯେ ମୁଁ ଏଟା କଣ ସ୍ଵର୍ଣ୍ଣ ଧାନଟା ବେଶୀ ପ୍ରାୟ ହୁଏ ଭଲ ବୋଲି ସେପଟ ବେଶୀ ସେ ଧାନ କରନ୍ତି। ସ୍ଵର୍ଣ୍ଣ ଧାନ ଆଉ କଳା ଚପା କଳା ମୁଁ ତ ଧାନ ନା ହେରିକା ଜାଣିନଥିଲି। ଏଇ ଯେ ଏବେ ଜାଣୁଛି ସବୁ ଏତେ ଖାଲି ସ୍ଵର୍ଣ୍ଣକୁ କଳା ଚମ୍ପା ଜାଣିଥିଲି ଆଉ ଏଇ ଯୋଉ ଏଇଟା କଣ ପୁଣ ସୁମତିନା କଣ କହନ୍ତି ଗୋଟେ ଆଉ ସେଇଯାକ କରନ୍ତି। ହଁ ବସୁମତୀ ଚାଉଳ ସେଇଟା ଆମ ପଟେ କରଚୁ ଜାଣିଥିଲେ ଆଉ ଏଇ ଯୋଉ କହୁଛ ଉପମା ଏରା ଏରା ସବୁ ଆମ ପଟେ ହଉନି ସେ ଜାଣିନ
ତ ଲୁହା ଟିଣ ପ୍ଲାଷ୍ଟିକ ଖାତା ବହି ବିକ୍ରି କରିବ। କିଏ ଆଇଛି ନା କଣ ବେପାରୀ?
ମୁଁ ସେଇଟା ଯାଉଛି ରାସ୍ତାରେ।
ହଁ ଡାକି ଡାକି ଯାଉଛି ଆଉ
ହଁ ଆଉ।
ଆଉ ତୋ ବିକି ଦଉନ କଣ ରଖିଛ?
ନାଇଁ ହଁ। ଜଗନ୍ନାଥ ଧାମ କେବେ ଯାଉଛ ନା ଯାଇନ?
କୁଆଡେ?
ଜଗନ୍ନାଥ ଧାମ।
ଧାମ ଡୋରି ନାଗିନି ଜଗନ୍ନାଥ ଡାକି ନାହାନ୍ତି ଆଉ। ଡାକିଲେ ଯିବା ଆଉ ଡୋରି ତ ନାଗୁନି ଆଉ। ନାଗିବା ନାଗିବ ଡୋରି ନାଗିବ। ରଥଯାତ୍ରାକୁ ନାଗିବ ରଥଯାତ୍ରାରେ ଯିବା? ପାଞ୍ଚ ଛଅ ଦିନ ରହିବା। ପୁରୀ ଧାମ ଦେଖିବା ସମୁଦ୍ରରେ ଡେଇଁବା। ଆ କେତେ ବୁଲିବି?
ନା ଧୀର ତ ଯୋ ଇଏ ରଥଯାତ୍ରା ବେଳକୁ ଯେ କୁଆଡେ଼ ପଶିବ?
ହୁଁ।
ରଥଯାତ୍ରା ବେଳକୁ ତ ଭିିଡ ଜବର ଆଉ
ହଁ ପା ଧଳା ଚକଡା ଧଳା ଚକଡା ହେଇଯିବେ ପୁରା ଆଣି ସ୍ପ୍ରେ ହଉଥିବ ଯେ ପୁରା ନାଗିଥିବ ସବୁ ଦମକଳ ସ୍ପ୍ରିଙ୍କଲିଙ୍ଗ କରୁଥିବ ଆଁ
ମକା ଟାଇମରେ ଯାଇତ କଲେ।
ନା କାହିଁ ସେ ଡୋରି ଆସ ଚକା ଦେଖେଇନି ସେ ଡୋରି ଦେଖଉ ଦେଖିବା ଯିବା ଆଉ
ସବୁବେଳେ ଗଲେ ଟିକେ ଦର୍ଶନ କରିପାରିବ କିନ୍ତୁ ରଥଯାତ୍ରରେ ଗଲେ ଦର୍ଶନ କରିହବନି।
ଏ ଆଉ କଣ ଦର୍ଶନ କରିହଉଛି କି? ଏବେ ଯବର ଭିଡ। ଜବର ଭିଡ ଏବେ ଯେତେବେଳେ ଯାଆ ଭିଡ। ଏ ଲାଇନ ଭାଇ ଲାଇନ ଯାଉଥିବ ଯେ ଯାଉଥିବ ସେ ଆ ଯାହା ତିନି ତିନି ଚାରି କିସ୍ତିରେ ଯାଉଥିବ। ପହଞ୍ଚିଲା ବେଳକୁ ଯାହା ତିନି ଘଣ୍ଟା ପରେ ଯାଇ ପହଞ୍ଚିବ ସେଇ ମନ୍ଦିର ବେଢ଼ାରେ ପହଞ୍ଚିବ। ମା ସେଠି ଯେମି ପଇଥିବ୍ ଚାଲ ଚାର ଚ ଚାର ଚାର ଚାର। ଅଡେଇ ଅଡେଇ ବାହାର କରିଦେବେ ପୁଣି।
ଠିଆ ହେବା ପାଇଁ ବି ଟାଇମ ଦେବେଣି?
ହୁଁ।
ଠିଆ ହବା ପାଇଁ ବି ଟାଇମ ଦେବେନି?
ନା ଏଠି ଠିଆ ହେଇପାରିବନି? ତେଣୁ ସେଇ ଜାଗା ଟା ଟିକେ ବଡ଼ ସ୍ପେସ ରେ କରିଦେଲେ ଲୋକ ଗଲେ ଟିକେ ଦେଖା ଦୁଖି କରନ୍ତେ ସେ ଯୋଉ ଯୋଉ ପଟେ କହୁଛନ୍ତି ଲୋକ ସେ ଜାଗାଟା ଟିକେ ବଡ଼ ଟାଇପ ର ରୁହନ୍ତା? ତିନି ଲାଇନ ଚାରି ଲାଇନରେ ଲୋକ ଆରାମ ରେ ପଶିକି ଦେଖନ୍ତେ? ଆଉ କହୁ ସମୁଦାୟ ଦି ଦିଟା ମଣିଷ ପଶି ଗଲା ବେଳକୁ ଦି ଲାଇନ ହେଲା ବେଳକୁ ପୁରା ଚୁଣ୍ଟା ଚୁଣ୍ଟି। ଆଉ ହେଠି ତମେ କଣ କରିବ? ଖାଲି ଏଇ ଯୋଉ ଏଇ ଯୋଉ ଗୁଡା ଆମର ଧରିଥିବେ ଯୋଉ ଯୋଉ ପୁରୋହିତ ଗୁରା।
ହୁଁ।
ଆଜି ଚାଲ ଚାଲ ଜେନ୍ତି ଗାଈ ଚରେଇଲା ନା ଚରେଇ ନେଲା ଭଳିଆ। ଲ ଚାଲ ଚାଲ ଚାଲ ଚାଲ ଚାଲ ଆଉ ଅନେଇ ଦେ ରଖିେଇ ଦେବେନି ଆଉ ଠାକୁରଙ୍କୁ କଣ ତମେ ଦେଖିବ? ଯିଏ ଡେଙ୍ଗା ଥିବ ଯଠି ମୁହଁ ଟିକେ ବାଜିବ ବାଜିବ? ଆଉ ଯଦି ଡେଙ୍ଗା ନଥିବ ବୁଟା ମଣିଷ ହେଇଥିବ ସେଥିରେ ଗଳି ଗଳି ଖାଲି ଗଳି ଗଳି ଯିବ ଗଳି ଗଳି ଆସିବ।
ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ହେଲେ ମାନେ ତପସ୍ୟା କରିବାକୁ ପଡିବ ଆଉ
ହୁଁ ସିଜୁ ବୁଦାରେ।
ହଁ।
ଆ ହିମାଳୟରେ।
ହଁ।
ହାଲୋ।
ହଁ।
ଏଇ ହିମାଳକୁ ଯିବ ନା କଣ, ତପସ୍ୟା କରିବା ପାଇଁ?
ହଁ ପା।
ହିମାଳୟରେ କଣ ତପ, ହିମାଳୟକୁ କାହିଁ ଯିବ?
ଆଉ
ଏ ଆରେ, ଆମ ଏଇ ଯୋଉ, ତମ ଦେର ଯଦି ମନ୍ଦିର ଫନ୍ଦିର ଥିବ? ଏ ମନ୍ଦିର ଫନ୍ଦିରକୁ ଯିବ, ଏଠି ବସି ପଡିକି ତପସ୍ୟାରେ ବସି ପଡିବ, ହେ ପ୍ରଭୁ
ପୁରୀ ତଥାପି କେତେ ଥର ଗଲଣି?
ପୁରୀ, ପୁରୀ ଦି ତିନିଥର ଗଲିଣିି।
ନା, ତମେ କେବେ ଭାବିଲ?
ତିନିଥର ଗଲିଣିି ଦେଖିଆ, ଥିଲା, ରଜବେଳକୁ ଯିବି ବୋଲି ଲାଗିଥିଲି ଜୋସରେ ହଁ, ଡୋରି ତ ହେଲାନି କୋଉ ଆଡକୁ ଆଉ।
ତାରିଣୀ ଯିବା ମାଆ ଡାକିଲେ।
ତାରିଣୀ ମା ଡାକିଲେ, କହିଲେ ଆସ ହାରି ତମେ ଏଇଆଡେ।
ତମେ ସବୁ ବେଳେ ଯାଉଚ, ଯୋଉ ସେଇଆଡ଼େ ମୁହେଁ ଇଚ, ଠାକୁରଙ୍କ ବଡ ଦେଉଳ ବଡ ଠାକୁର ଠାକୁରଙ୍କ କତିକି, ଆଜି ଆଜି ଏଇଥର ଏଇଠିକି ଆସ, ନାଇଁ?
ହୁଁ। ତମ ଆଡେ କଣ ବସା ଫସା ଉଠେଇଚି ନା କଣ?
ହଁ, କାଳିଆ କରିଚି, ଶବ ବି ନାହିଁ। ସେ ନାଇ, ନାଇଁ ହେଇନି।
ହବନି କି?
କିଏ କହିପାରିବ, ଉପର ଓଳିକି ଜଣା ପଡିବ, ହେଲା ଭଳିଆ ଲାଗୁଚି ଇ ଇ। ନାଇଁମ, କାଲି ହେଇନି।
ଆଉ
ନା।
ତମ ଆଡେ ତାଲେ ହଉନି?
ହୁଁ। ନାଇଁ ହଉଥିଲା ଯେ, କାଲି ହେଇନି ତ, ଉଠେଇଥିଲା ହେଲାନି, ଆଜି ଏଇନେ କାଆଁଳିଆ କରି ସେ ଦେଖିବା, ଜଣା ପଡିବ ଉପର ଓଳିିକି, ଉପର ଓଳିଆ ତ ହୁଏ, ଆ ଉପରଳିଆ ଯଦି ହବ?
ହୁଁ ହୁଁ।
ମୁଁ ତ
ଆଉ, ଏଇ ବିଲ ଆଡେ ବୁଲୁଚି ଆସିକି, ଆଉ କଣ କରିବି ଲୋ?
ଏ ସେଠି ନାହିଁକି, ପାଖରେ?
ଉଁ।
ଏଇ ବିଲ ଆଡେ ଆଉ।
ହୁଁ ହୁଁ।
ଏ ଖାଲି ଖତ ଗୁରା ପଡିଚି ବିଲରେ, ଏଇଟା ବିଞ୍ଚିଦବା ଆଉ।
ବିଞ୍ଚିଲନି, ବିଞ୍ଚା ହେଇନି?
ନାଇଁ ପା, ଏଇରା ବିଞ୍ଚାହେଇନି, ଖାଲି ଖତ ଗୁରା ବିଲରେ ପଡିଚି।
ହଁ, ଭାବିଚି ବିଞ୍ଚିଦେବି କିଛିଟା ଆଜି, ତଳି ଫଳି ଦେଖିଆ ପକେଇବା ଆଉ।
ତଥାପି କେତେ ଗୁଣ୍ଠୁ କରୁଚ ସମୁଦାୟ?
ଉଁ।
କେମିତି ବିଲ କରିଛ?
କେତେ ଗୁଣ୍ଠୁ?
ହୁଁ।
ଏ ଦି ତିନି ଗୁଣ୍ଠୁ ମୋର ତ ସମୁଦାୟ ଆଠ ଗୁଣ୍ଠୁ ବିଲ ଆଉ।
ଉଁ ହୁଁ ସବୁ ବିଲ କରିଚ?
ଉଁ।
ମୁଁ କହିଲି ଆଠ ଗୁଣ୍ଠୁ ଯାକ କରିଛ?
ହୁଁ।
ଉଁ ହୁଁ।
ଖଜୁରୀ କୋଳି ହେଇଛି। ଖଜୁରି କୋଳି ହେ ହେଇଚି।
କେତେ ପ୍ରକାର ଏଇଥର କରିବ ତାହେଲେ ଭାବିଛ ନା ସବୁ? କେତେ ପ୍ରକାର କରିବ ବୋଲି ଭାବିଚ ନା ସବୁ?
ଶୁବୁନି?
ଧାନ ଏଇଥର କେତେ ପ୍ରକାର କରିବ ବୋଲି ଭାବିଚ?
ନାଇଁ ସୋର୍ଣ୍ଣ କରିବା ଆଉ। ଚାଉଳ ଗଣ୍ଡେ କରିବା ପାଇଁ ସ୍ଵର୍ଣ୍ଣ ଗଣ୍ଡେ କରିବାକୁ ପଡିବ ନହେଲେ ହବନି ଆଉ।
ଉଁ ହୁଁ।
ଆଠଗୁଣ୍ଠୁ ବିଲରେ କେତେ କଣ ହବ। ଏ ଆଠ ଦଶ କୋଡିଏ ପକେଟ କି ପଚିଶି ପକେଟ ହଉଛି ଆଉ।
ହୁଁ ହୁଁ। ହଁ। ଆଉ ର ଆଁ ରଖୁଛି ପଛୁକୁ କରିବି ପୁଣି ଆଉ।
ହଉ।